ହାଲୋ।
ହାଲୋ।
ହଁ ମୋ ବୟସ୍ ଟା କଣ ଶୁଭା ହଉଛି ଭଲସେ।
ହଁ ହଁ, ଶୁଭା ଯାଉଚି।
ଓକେ ଓକେ, ଠିକ ଅଛି, ଆଉ ଆପଣ ଏବେ କଣ କରୁଚନ୍ତି? ଓହୋ। ନା ନା ଆପଣ ପଢ଼ାପଢି଼ କଣ କରୁଚନ୍ତି ନା, କଣ ଆପଣ କରୁଚନ୍ତି?
ନାଇଁ ନାଇଁ, ମୁଁ ପଢ଼ାପଢି଼ କରୁନି, ମୋ ପଢ଼ାପଢି଼ ସଇଲାଣି, ମୁଁ ଜଣେ ଅଛ ନାଁ?
ମ୍ୟାରେଜ ହେଇ ସାରିଚି ମୁଁ, ତେଣୁ କରି ତ ଘରେ ରୋଷେଇ କରୁଚି।
ଓହୋ, ସେ ସମୟ ଅଛି ଆଉ। ଆ, ହୁଁ
ଆଉ, ତମକୁ?
ହଁ, ମୁଁ, ମୋର ଚାଲିଚି ପଢାପଢି ବି ଏସ୍ ସି। ବୋଟାନି ଅନର୍ସ କରୁଥିଲି, ମହର୍ଷି କଲେଜେରେ ଆଉ। ହୁଁ ଉଁ।
ହଁ, ସେଇଥିପାଇଁ ବାହାରେ, ତମେ ପଛ କରୁ ସାଉଣ୍ଡ ହଉଚି, ମୁଁ କଣ ବାହାରେ ବୋଧେ କୋଉଠି ଅଛ? ତ, ସାଉଣ୍ଡ ଆସୁଚି ତ ବାହାରୁ, ସେଇଥି ପାଇଁ
କଣ ସାଉଣ୍ଡ ଆସୁଚି? ଗୋଟେ ମିନିଟ୍, ହଁ। ହଁ, ଏବେ ଶୁବିଲା କ୍ଳିଅର?
ହଁ ହଁ ହଁ, ଏବେ କ୍ଳିଅର ଶୁବୁଚି।
ଓହୋ, ହଁ ଆଉ ମାନେ, ଆଜି କଣ କରିଥିଲେ ରୋଷେଇରେ?
ହଁ, ରୋଷେଇ ହଉ ଭାତ, ଡାଲି ଭଜା କରିଚି ଆଉ, ସାଲାଡ କରିଦେ ଯାଉଛି କରିନି।
ଓହୋ, ଖାଇବା ପିଆ ସରିଲାଣି?
ନାଇଁ ନାଇଁ ଖାଇନି, ମୋ ପୁଅ ସ୍କୁଲ ଯାଇଚି, ସେ ଆସିଲେ ଆମେ ସାଙ୍ଗ ଖାଉଚୁ ଆଉ।
ଓ ହୋ, ଭଲ ଭଲ। ଆଉ ଘରେ କିଏ କିଏ ରହୁଚନ୍ତି?
ଘରେ ଆଉ କେହି ନାହାନ୍ତି, ଏବେ ମାପୁଅ ରହୁଚୁ।
ଓହୋ, ହୋ, ହୋ।
ହ, ନାଇଁ ନାଇଁ, ସେ ରହୁନାହାନ୍ତି।
ଓହୋ, ଓହୋ, ହଁ ଠିକ ଅଛି। ଆଉ, ମାନେ ଆପଣ? ହଁ ହଁ ଭଲ, ଆପଣଙ୍କ ପୁଅ ଏବେ କଣ, ମାନେ କୋଉ କ୍ଲାସ ରେ ପଢାପଢି କରୁଛି?
ମୋ ପୁଅ ମୋ ପୁଅ ଏବେ ଟେନ୍ଥ ପଢୁଛି, ଦୀପେଶ ରେ।
ଓହୋ, କେମିତି କଣ ପଢାପଢି କରୁଚି? ହଁ। ଆଗକୁ କଣ କରିବ ବୋଲି ଭାବିଚି?
ସେ କଣ ଗୋଟେ କହୁ ତାହାଲେ ହେଇ ଆଇଟି ସେକ୍ଟର ରେ ଯିବ, କିନ୍ତୁ ସେ ଅଲଗା କଣ ଗୋଟେ କରିବ ବୋଲି ତାର କଣ ଗୋଟେ କହୁଥିଲା ଅ ମତେ ସର୍ଟ ଫର୍ମରେ କହୁଥିଲା ମୋର ମନେ ନାହିଁ। ସେଇ କମ୍ପ୍ୟୁଟର
ନାଇଁ ନାଇଁ ଅଫଲାଇନ ଆଇ ସେକ୍ଟରରେ କିଛି କଣ ଆଉ ଗୋଟେ ତାର ଅଛି କୋର୍ସ। ସେ ଏଇଟା କରିକି ପଢିବ ବୋଲି ସେ କୋହୁଥିଲା।
ଓ ଆଇଟି ସେକ୍ଟରରେ ଯିବ ବୋଲି କହୁଛି ଆଉ ଭଲ ଭଲ ଏବେ ବି ତ ଏବେ ବି ତ ଆଇଟି ସେକ୍ଟରରେ ବି ଗ୍ରୋଥ ହଉଛି ବହୁତ, ଭୁବନେଶ୍ୱରରେ ବି ହେଲାଣି ବହୁତ ସାରା କମ୍ପାନୀ।
ହଁ ବୋହୁତ ଆମ ତ ମାନେ କାଲକାଟ ରେ ଥିଲେ ବି ମୋର ଦିଇ ତିନି ଜଣ ସାଙ୍ଗ ସିଏ ବି ଆ ଏବେ ଭୁବନେଶ୍ୱର ରେ କଣ କରୁଚ? ଭୁବନେଶ୍ୱର ରେ ତ ନାଁ ନାଁ ଯିବା ତାକୁ ଭୁବନେଶ୍ୱର ରେ ଆମର ଆଗରୁ ନଥିଲା ଏବେ ଯଦି ଫାସିଲିଟି ହେଲା ତାହେଲେ ଆମ ଘର ପାଖରେ ଆସିକି କ ପାଇଁ ନ ରହିବ, ବାହାରେ ଓଡିଶା ବାହାରେ ରହି ହେଲେ କଣ ଲାଭ ଏ ପଳେଇ ଆସନ୍ତି ଯାହାର
ହଁ। ଏମିତିକା କାଲକାଟା ରେ ଓଡିଶା ଭଳିଆ ଏମିତି ବେସି କିଛି ଫରକ ନାହିଁ। ଆମର କାଲକାଟା ଆଉ ଓଡିଶା ପାଖାପାଖି ଟା। ଏମିତି କିଛି ବେଶୀ ଖର୍ଚ୍ଚ ନାହି, ନା ନା। ମୋର ଓଡିଶାରେ ହିଁ ଘର, ମୁଁ ରହୁଥିଲି ସେଠି। ମୁଁ ଜାଣିଚି। ମୁଁ ହେଠେ ରହୁଥିଲି ଏଇ ଦି ଏଇ ଦି ବର୍ଷ ହେଲା ଏଇଠିକ ଆସିଚି।
ଓ ଏଇ ଦି ବର୍ଷ ହେଲା। ଏତେ ଦୂରରେ କଣ ରହୁଥିଲେ ଓଡିଶାରେ ତ ମାନେ ଜ ଜନ୍ମ ହେଇ
ନା ନା ସିଏ ମୋ ହଜବେଣ୍ଡ ଚାକିରି ଯୋଉଠି କରନ୍ତି ସେଇଠି ରହିଯାଉଥିଲୁ।
ହଁ ହଁ କହିଲେ କହିଥିଲେ ହଁ ସେ ଚାକିରିରେ କରୁଛନ୍ତି ହଁ ଭଲ।
ସେ ଯୋଉଠି ରହିଲା ଆମେ ସେଇଠି ଯେହେତୁ, ପୁଅ ବଡ ହେଲା ଆ ଟିକେ ଷ୍ଟାଣ୍ଡାର୍ଡରେ ବଢିଲା ସେଥିପାଇଁ ଆସିକି ଏଇଠି ଗୋଟେ ଜାଗାରେ ସେଟେଲ ଆଉ।
ହଁ ଭଲ ତ। ଯୋଉଠି ଅଧିକ ଗ୍ରୋଥ ହଉଛି ଟିକେ ପଢିପାରିବ ସେଇଠି ରହିଲେ ଭଲ।
ହଁ ନାଇଁ ରହିଲ କଣ ଗୋଟେ ପଢିଲା ଏଇନୁ ପ୍ଲସ୍ ଟୁ ଟେନ୍ ସିଲେ ପ୍ଲସ ଟୁ ପଢେଇକି ତାପରେ ଯାହାହାଁ ଆଉ। ତ ପଢୁଛ ଜାଣିଥିବ ସାଇନ୍ସ। ସାଇନ୍ସ ନେଲେ ହିଁ ସବୁଠି ସବୁ କରିପାରିବ। ଅନ୍ୟ ବୁକେ ଆର୍ସ ନେଲେ ଗୋଟେ ପର୍ଟିକୁଲାର ଲାଇନରେ ଯିବ। ତେଣୁକରି ସାଇନ୍ସ ନେଲେ ସବୁ ଲାଇନରେ ଯାଇପାରିବ ନା ତେଣୁକରି ସାଇନ୍ସ ହିଁ ନବ।
ସାଇନ୍ସ ନେଲେ କେତେ ମାନେ ସବୁ ଖୋଲି ଯାଉଚି ନା ଯାହା ଚାହିଁବ
ସେ ମେଡିକାଲ ଲାଇନରେ ତ ଯିବନି। ମେଡିକାଲ ତାର ସେ ମେଡିକାଲ ହିଁ ଯିବ ଲାଇନରେ ଯିବାକୁ ପ୍ରଥମରୁ ଇଣ୍ଟରେଷ୍ଟ ନାହିଁ ସେ ମେଡାଲ ଲାଇନ ଯିବନି ଆଉ। ସେ ଯାହା ତାର ଇଚ୍ଛା।
ହଁ ଯାହାର ଯୋଉଟା ଇଚ୍ଛା।
କୋଉ ସବଜେକ୍ଟରେ ଆଉ?
ପିିସିଏମ୍ ନବ ଫିଜିକ୍ସ୍ କେମିଷ୍ଟ୍ରି ମ୍ୟାଥ ଆଉ।
ଅପସ୍ ନାଲରେ କମ୍ପ୍ୟୁଟରଟା ରଖି ନବ ତାର ଯେ
ହଁ ଆସୁଛି ଆଇ ଟି ଗୋଟେ ଆସୁଛି କୋସ୍ର୍ ଆଇ
ହଁ ନା ଏମିତି ବି ଆମର ଆଇଟି ପଢା ହଉଛି ନା। ହଁ ଯୋଉ ସ୍କୁଲରେ ଡିପିଏସେ୍ରେ ତ ସେ ଆଇଟି ଅଛି। ହଁ ତ ପଢା ହଉଛି ତ ସେଇଥିପାଇଁ
ହଁ ହଁ ବାୟୋଲୋଜି ବଦଳରେ ଆଇଟ୍ ନେଇଥିଲେ।
ତେଣୁ କରିଏଁ।
ହଉ ଭଲ ପଢାପଢି କରୁ ଆଉ ତ କହୁଛି। ଆଇଟି ତାର କଣ ସେ ହଁ ମୋର ତ ସାଇନ୍ସ୍ ସରିଲା ଆଉ ମୁନେ ପ୍ଲସଟୁ ସରିଲା। ସାଇନ୍ସ୍ ପାଇଁ ଟିକେ ଅଧିକ ମାନେ କଣ କହିଲେ ପଢାପଢି କରିବାକୁ ପଡିବ।
କରୁଚ ମାନେ ପଢିବ?
ମାନେ ଏବେ ପଡୁଚି। ହଁ ସରିଗଲା ଏଇନା ବି ଏସ୍ ସି ବୋଟାନି ଅନର୍ସ କରୁଚି। ମାନେ ବୋଟାନି ଯୋଉ ଗଛ ପତ୍ର ଉପରେ ଟିକେ ଅଧିକ ରିସର୍ଚ୍ଚ କରି ପଡେ। ହଁ ହଁ ହଁ ହଁ ହଁ ଭଲ। ଦେଖିକି ଆଉ ମାନେ ବି ଏସ୍ ସି କରିବା ସହିତ ଆଉ କିଛି ଦେଖୁଛି ହଁ ମାନେ ବହୁତ ସାରା ବି ବହୁତ ସାରା ଜିନିଷ ଆସିଲାଣି ଏ ସବୁ ଜିନିଷ ଅନଲାଇନିକୁ ସିପିଟ୍ ହେଲାଣି। ଅନଲାଇନ୍ ରେ ବହୁତ ସାରା ଜିନିଷ ଆସୁଛି ଆ ଏ ଆଇ ହଉ
ଲୋକ ତେବେ ଏଇ ଏଆଇ ରେ କରିବେ ବୋଲି ସବୁ।
ଇଣ୍ଟେରେଷ୍ଟ ଆଗୁରୁ ହେଉଥୁଲା ଆଉ ବେଶୀ ଝିଅ ପିଲା ମାନଙ୍କର ପାଇଁ ଆଧାର ଇ ଟ୍ରେସ ହେଉଛି ନେ ମେଡିକାଲ୍ ଲାଇନ୍ ନେଟେ କ୍ଲିୟର କରିବା ପାଇଁ।
ହଁ ଯେ ଏବେ ବି ଟିକେ ଇଏ ହେଇଗଲାଣି ନା ଅଧିକ ସେ ଇଣ୍ଡିଏଇଟ୍ ହଉ କି ଯେ ଇ ହଉ ମାନେ କ ରେଶନ୍ ଟିକେ ବଢ଼ିଗଲା।
ଅଧିକ ପିଲା ହେଲେ କମ୍ପିଟେସନ ବଢିବ ଆଉ ଆଉ ପିଲା ଯେହେତୁ ଆଜିିକାଲି କୋଉ ପିଲା ବି କମ୍ ପଢୁନାହାନ୍ତି। ସବୁ ପିଲାଙ୍କର ପାଠ ପଢା ଭଲ ସେମାନେ ଚାହୁଁଛନ୍ତି କୋଉ ଗୋଟେ ଲାଇନରେ ଯିବା ପାଇଁ। ସେଥିାପଇଁ ପିଲା ବ ଅଧିକ ହେଇଯାଉଛନ୍ତି ଆଉ।
ଆଜି କାଲି ତ ପିଲା ସବୁ ତିନିଟା ଜିନିଷଯାଣିଛନ୍ତି ଆଉ ବହୁତ ସାରା ଜିନିଷ ଅଛି କିନ୍ତୁ କିଛି ଜାଣିନାହାନ୍ତି। ତିନିଟା ଯେଇ, ନୀଟ୍, ଇଞ୍ଜିନିୟର ଆଉ ଏମିତି କିଛି ଜାଣିନାହାନ୍ତି।
ହେରେ ଠିକ୍ ତ ଆଉ ମୋର ତ ଇଚଛା ଥିଲା ଆଉ ଛୁଆ ପାଠ ପଢିକି ଏଇ ଗଭମେଣ୍ଟେ ଲାଇନରେ କୋଉଥିରେ ଗୋଟେ କ ଯିବା ପାଇଁ। ତାର କିନ୍ତୁ ଗମେଣ୍ଟେ ଲାଇନ୍ ସେ ଗମେଣ୍ଟେ ଲାଇନ୍ ସେ ତାର ପ୍ରାଇଭେଟ ରେ ସେଇ ହାଇଟିଫାଇଡେ ତାର ଯାହା ଇଣ୍ଟରେଷ୍ଟ ଆଉ ତମେ ଛୁଆ ଆଉ କିଛି କରିବ ବଡ ବଡ ପିଲା ହେଲେଣି ତାଙ୍କ ଇଣ୍ଟରେଷ୍ଟ ରେଵଢିବେ ଆଉ।
ହଁ ହଁ ହଁ ସେଇଟି ଦବା ନା ଆଉ।
ସେଇଟା ହେଲା
ହଉ ହଁ ଏବେ ପିୟୁ ସେଇ ଗମେଣ୍ଟେ ଜବ ଏବେ ଟିକେ ପାଇବା ବହୁତ୍ କଷ୍ଟ ହେଇଗଲାଣି ନା। ସେ। କାରଣ ପିଲା ବହୁତ ଗଣ୍ଡା ଗଣ୍ଡା ନାହିଁ ମୂଳରୁ ଶେନ୍ତି। ଆଉ ସେ ଦେବେ କୋଉଠି ଆଉ ସେଇଥିରେ ପୁଣି ହଉଛି ସ୍କ୍ୟାମ୍ ହେରୀକା।
ଏତେ ହେଇକି ବି କେତେ ୟୁ ପି ଏସ, ଆଇ ଏ ଏସ ପାଇଁ ପକଉଛନ୍ତି ବହୁତ ପକଉଛନ୍ତି।
ପକଉଛନ୍ତି କିନ୍ତୁ ପିଲା ଯୋଉ ହିସାବରେ ପକଉଛନ୍ତି ସେଇ ହିସାବରେ ପାଉନାହାନ୍ତି ନା?
ପାଉନାହାନ୍ତି କେତେ ଏତେ ଏତେ ଯବ୍ ଥିଲେ ତ ପାଇବେ?
ହଁ ଆଗରୁ ଥିଲା ଆଗୁରୁ ଦଶମ ପାସ୍ କଲେ ବି ମିଳି ଯାଉଥିଲା ଚାକିରି।
ଦଶମ ପାସ କଲେ ବି ତ ବ୍ୟାଙ୍କରେ ରହୁଥିଲେ ଲୋକ ହେତେବେଳ ଲୋକମାନେ ଦଶମ ପାସ କରିକି ବି ବ୍ୟାଙ୍କରେ ରହୁଥିଲେ।
ହଁ କାରଣ ସେତେବେଳେ ଲୋକ କମ ଥିଲେ ଚାକିରି ଅଧିକା ଥିଲା ଏବେ କିନ୍ତୁ ପୁରା ଓଲଟା ହେଇଗଲା ଚାକିରି ଆଉ କମ ହେଇଗଲା ଲୋକ ଅଧିକା ହେଇଗଲେ।
ହଁ ସେଥିପାଇଁ ହାଇ କ୍ଵାଲିଫିକେସନ ଲୋକଙ୍କର ପାଠ ପଢ଼ା ଅଧିକ ହେଇଯାଉଛି। ବହୁତ ପଢୁଛନ୍ତି ଜଣେ ଜଣେ ସବୁ ଲାଇନରେ ବି ପଢି ଦଉଛନ୍ତି କଣ କରିବେ ଚାକିରି କରିବାକୁ ହେଲେ ଯାହା ହେଲା ବଡୁ ଖୋଜି ଖୋକି ପଢୁ ସନ୍ଧ୍ୟା ଏଟା ନେଲେ ଏଟା ଏଟା ନହେଲେ ସେଟା
ବେଳକୁ ବାଜିଯିବ ଆଉ କଣ କରିବି? ଆଉ ଏବେ ଯୋଉ ଭଳିଆ ପରିସ୍ଥିତି ହେଲାଣି ଓଡିଶାରେ ଜମା ନାହିଁ ଆଉ
ହଁ ମ ଯବ୍ ନକଲେ ପିଲା ଦବ ଯିଏ ଆକଚୁଆଲି ପାଠ ପଢା ପିଲା ସେ ଟିଉସନ କରିକି ବି ତା ଫ୍ୟାମିଲି ଚଳେଇ ଦବ। ଟିଉସନରେ ବି କୋଚିଂରେ ବି ବହୁତ ପଇସା ତ
ହଁ ଆଜିକାଲି ତ ସବୁ ଗଳି କନ୍ଦିରେ କୋଚିଙ୍ଗ
ହଁ ଲୋକ ଟିଉସନ୍ ସ୍କୁଲରେ ଯୋଉ ଆମେ ପ୍ରାଇଭେଟ ସ୍କୁଲରେ ସେମାନେ କଣ ବେଶୀ ତାଙ୍କ ଦରମା ଦରମା ଅପେକ୍ଷା ସେମାନେ ପୁରା ଏମତି ଆମେ ଯଉ ଟିଉସନ କରୁଛୁ ସେ ପୁରା ତାଙ୍କର ଏ ଆମେ ଟିଉସନ କରିବୁ ଆମକୁ ମାସକୁ ପନ୍ଦର ହଜାର ଦରକାର। ପନ୍ଦର ହଜାର ଟଙ୍କାରେ ଆମେ ତମକୁ ଟ୍ୟୁସନ କରିବୁ ତମେ କେତେ ଜଣ ପିଲା କରିବ? କେମିତି କରିବ କୋଉଠି କରିବ ନାହିଁ ଆମର ମାସ ପନ୍ଦର ହଜାର ଟଙ୍କା ଫିକ୍ସ ତାଠୁ କମ ହେଲେ ଆମେ ଟ୍ୟୁସନ କରିବୁନି। ତେଣୁକରି ଆମେ ଆମେ ସେଇ ଅନୁସାରେ ଚାରି ପାଞ୍ଚଟା ପିଲା ଖୋଜୁଛୁ ଯେମିତି ଆମ ପିଲାଙ୍କୁ ଟ୍ୟୁସନ ତ ଆମେ ତ ଏକୁଟିଆ ପନ୍ଦର ହଜାର ଦେଇପାରିବୁନିନା ଡିଭାଇଡ କରିକି ଯେମିତି ପନ୍ଦରଶହ ହଉ ଦି ହଜାର ହଉ ଦବୁ ପଛେ ତାହେଲେ ଆଉ ଦି ଚାରି ଜଣଙ୍କୁ ଏକାଠି କରିକି ଆଉ ଆସ ପଢା ଆଉ ତମ ମାସକୁ ତମ ପଇସା ବା ଆମ ପିଲାଙ୍କୁ ପଢା। ଘଣ୍ଟା ଘଣ୍ଟେ କରୁଛନ୍ତି ତାମାନେ ତିନି ଚାରିଟା କରୁ ମାନ କେତେ ପଇସା ଇନକମ ତେ ବା ଇନକମ୍ କରିଦେବେ ସ୍କୁଲୁ କଣ ଏତେ ମିଳୁଥିବ ପ୍ରାଇଭେଟରେ ଏତେ ମିଳୁ
ହଁ ଆଜ୍ଞା ଆଜ୍ଞା ଆଣ୍ଟି ଟିକେ ଶୁଣନ୍ତୁ ଯେହେତୁ ଟାଇମଟା ଟିକେ ହେଇଗଲାଣି। ଆଉ ଯଦି ହବ ମୁଁ ଆଉ ଆଉ ଟିକେ ପରେ ଯଦି ମୁଁ ଫ୍ରି ହେଲି ମୁଁ କହିବି ଆଉ ଥରେ ଲଗେଇବି କଲ ଆଉ। ଠିକ ଅଛି ହ ଥାଙ୍କ ୟୁ ଆଣ୍ଟି ରଖୁଚି।
ହଁ।